କଣ କରୁଛନ୍ତି? ହଁ ମୁଁ ବସିଛି, ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇଠି ସାଙ୍ଗେ ସାଙ୍ଗେ ଖାଇକିନା ବାସନ ଧୋଇବାକୁ ଯାଉଥିଲି।
ଆ ଜଲଦି ଖାଇବା ହେଇଗଲା ନ ନଅଟା ପୂର୍ବରୁ ଖାଇବା ହେଇଯାଏ ନା କି।
ହଁ ଆମର ଆଠଟା ଭିତରେ ଖାଆନ୍ତିି।
କହନ୍ତି କି ଦେ
କଣ କହିଲେ?
ହ ଏଇଟା କୋଉ ଜାଗା କି?
ଆପଣଙ୍କର ଘର କୋଉଠି?
ବାଲେଶ୍ୱର।
ସ
ଆଜ୍ଞା।
ଓ ହୋ।
କଣ ଖାଇଲେ ରାତିରେ? ରୋଷେଇ ବାଲେଶ୍ଵର ହ ବାଲେଶ୍ଵର
ନାଇଁ ମୁଁ ଯାଇନି କେବେ ବାଲେଶ୍ଵର, ଜାଣିଛି ତ ସବୁ ଆମ ଓଡିଶା ତା ଭିତରେ ସବୁ ଜାଗା ଜାଣିଲି, କିନ୍ତୁ ବାଲେଶ୍ଵର ଯାଇନି କେବେ?
ହଉଛି ଦିଘା ଲାଇନ। ଗଲେ ପା ବାଲେଶ୍ଵର ପ୍ରୋଜେକ୍ଟରେ। ହୁଁ ମୁଁ ଗାନ୍ଧି ଛକ ଲାଇନ୍ ରେ ରହି ସେଇ ଗାନ୍ଧି ଛକ ଆଡ଼କୁ ଯୋଉ ବେଙ୍ଗଲ ୱେଷ୍ଟବେଙ୍ଗଲ ନେଇ ଯାଇଛିି
ହଁ ହଁ ହଁ।
ହୁଁ।
ଦୀଘା ଯାଇଛନ୍ତି?
ଦୀଘା ତ ଆମର ଏଇଠି ପାଖରେ ଆଉ।
ହଁ। କହନ୍ତି ଭଲ ଜାଗାଟା। ସେଇଟା ସେଠି କଣ ପିକନିକ ସ୍ପଟ ଟା ବି ଲୋକ ଯାଆନ୍ତି ସବୁ?
ଦୀଘାଟା ପୁରା ପ୍ରପର୍ ସେଇ ସେଣ୍ଟର ନା ଯେତେ ୱେଷ୍ଟବେଙ୍ଗଲ ଲୋକ ସବୁ ତ ଦୀଘା ଆସୁଛନ୍ତି, ସେଇଟା ଦୀଘାରେ ଯାଉଚି ଆଉ ସେଇଟା ବର୍ଡର ଟା ଓଡିଶା ବର୍ଡର ନା। ଦୀଘା ଟା ହୁଁ ହୁଁ। ଆମର ଉଦୟପୁରଟା ଓଡିଶାରେ ଯାଉଛି, ଉଦୟପୁର ଯୋଉଁ ସି ବିଚ ରହିଛି। ହୁଁ। ପାଲସାରି, ଉଦୟପୁର, ଓଡପୁର ଯୋଉ ଓଡିଶାରେ ଯାଉଛି ବା। ଦୀଘା ଟା ହଉ ଯୋଉ ହୁଁ। ବେଙ୍ଗଲ ଯାଉଛୁ, ଆମର ମମତା ବାନାର୍ଜୀ ଗଲେଣିି ସେଇ ଯୋଉ ଜଗନ୍ନାଥ ମନ୍ଦିର ଦିଘାରେ, ଧା ହଁ ହଁ ହଁ କଣ୍ଟ୍ରୋଭର୍ସି ଯୋଉ ହେଇଥି ଲା। ମୁଁ ତ ମନ୍ଦିର ହେଲା ପରଠୁ ଯାଇନାହିଁ, ଇ ଯାଇଚି ଯେ କିନ୍ତୁ ଜମା ହଁ ବହୁତ ଇଏ ବି କରୁଥିଲେ ବହୁତ ହାର୍ଡ ମାନେ ହୁଁ ବହୁତ ଟଙ୍କା ଖର୍ଚ୍ଚ କରିବେ ଯେତିକି ବି ମୁଁ ମାନେ ଭିଡିଓ ଫିଡିଓ ସାଙ୍ଗମାନେ ଯାଆନ୍ତି ଛାଡନ୍ତି ମୁଁ ଦେଖିଚି
ହଁ।
ପାଟ୍ ତ ଆମର ଦୀଘା ତ ତାପରେ ଦୀଘା ତ ସେପଟେ ଗଳିଲେ ଆପଣ ଚନ୍ଦନେଶ୍ୱର ଶୁଣିଥିବେ ଶିବ ମାନେ ଆମର ଚଢକମଳାକା ହୁଏ। ବାବାଙ୍କୁ ମାନେ ହୁଁ ସେଠି ବି ବହୁତ ଫେମସ ଆ ବାବା ଭୃଷଙ୍ଗେଶ୍ୱରଙ୍କର ବୃହତ୍ତମ ଲିଙ୍ଗ। ଭୂଷନେଶ୍ୱର ଗୁଗୁଲ ଏକା ମାରିକି ଦେଖିବେ ହୁଁ ଏନ୍ତି ବାଲେଶ୍ୱରରେ ବହୁତ ସାରା ଆପଣଙ୍କର ଏଠି କ୍ଷୀରଚୋରା ଆମର ବାଲେଶ୍ୱର ଆପଣ ବାଲେଶ୍ୱର କ୍ଷୀରଚୋରା ଗୋପୀନାଥ ମନ୍ଦିର ଯୋଉଁ ରେମୁଣାରେ ରହିଛି, ପଞ୍ଚଲିଙ୍ଗେଶ୍ୱର ରହିଛି ରାଜାଙ୍କର ସେଟା ରହିଛି, ସେଟା ହଁ ବାଲେଶ୍ୱର ରେମୁଣାରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ରହିଛି
ହଁ ହଁ।
ହଁ ଚାନ୍ଦିପୁର ବେଳାଭୂମି ଯୋଉଟା ରହିଛି କି କ୍ଷେପଣାସ୍ତ୍ର ଘାଟି। ଆମର ଓଡିଶାରେ ସବୁଠୁ ମାନେ ଯୋଉଟା କି ଗୋଟେ ଗର୍ବର କଥା
ହଁ ହଁ ସେଇଟା ତ ଜାଣିଚି ଚାନ୍ଦିପୁର ଘାଟି। ଚାନ୍ଦିପୁର ଘାଟି ଜାଣିଚି, କ୍ଷୀରଚୋରା ଗୋପୀନାଥ ଜାଣିଚି, ଦିଘା ଜାଣିଚି ଆଉ ଯୋଉ ଠାକୁରଙ୍କର କହିଲ ମୁଁ ଜାଣିନି।
ପଞ୍ଚଲିଙ୍ଗେଶ୍ଵର ଶୁଣିଥିବେ?
ଶୁଣିଚି, ପଞ୍ଚଲିଙ୍ଗେଶ୍ୱର ଶୁଣିଛି।
ଆଉ ଏପଟେ ଯେହେତୁ ସମୂଦ୍ର ଆପଣଙ୍କ ଏରିଆ ବହୁତ ସାରା ସି ବିଚ ରହିଚି ଆଉ ଗରମଟା ସମୁଦ୍ର ଆପଣ ଦେଖନ୍ତୁ ଏବେ ଏତେ ଆଗୁରୁ ଏତେ ଗରମ ହଉନଥିଲା, ଏବେ ଯୋଉ ଭଳିଆ ବର୍ଷାର ଗୋଟେ ଟାଇମ ଟେବୁଲ ନାହିଁ ନା ଟାଇମରେ ମୌସୁମୀ ଆଗରୁ ଆସୁଥିଲା, ଇଏ ସିଏ ସବୁ କିଛି ଠିକଠାକ ଥିଲେ ମାନେ ଇଏ ହଉଥିଲା। ଏବେ ସବୁ ଘର ବହୁତ ସେ ପକ୍କା ଘର ହେଇଗଲା, ଆଗରୁ କଞ୍ଚା ଘର ହଉଥିଲା ବହୁତ। ହେଲା ସ୍ପେସ୍ ଗୋଟେ ରୋହୁଥିଲା ମଝିରେ ଇଏ ରୋହୁଥିଲା ଗୋଟେ ପବନ ପାସ୍ କରୁଥିଲା। ଏବେ ଘରେ ସବୁ ଚାରିପଟେ ଦିଇଥାନେ ତିନିଥାନେ କଥା ହେଇଗଲା ବେଳକୁ ପବନ ଟା ଆସିବ କୋଉପଟେ ଦେଇକି କୁହନ୍ତୁ ଯେତେବେଳେ ଗାଁ ସାଇଟ୍ ରେ ଆମେ ଯାଉଚେ ତ ଯେ ସେତେବେଳେ ସେଟା ମାନେ ପବନ ମାନେ ଆପଣଙ୍କୁ ଥଣ୍ଡା ଶୀତ ଲାଗିଯିବ। ଲାଗି ମୋ ବାପ ଘରେ ପୁରା ସମୁଦ୍ର କୁଳରେ ମାନେ ସମୁ୍ଦ୍ର ଆଗକୁ ଗୋଟେ କିଲୋମିଟର ନଦୀ ପଛ ପଟେ ହୋଉଚୁ ହାପ୍ କିଲୋମିଟର। ଉଁ ମାନେ ମୁହାଣ ନଦୀ ସମୁଦ୍ରରେ ସେଠି ମିଳନ ମାନେ ପାଞ୍ଚ କିଲୋମିଟର ଆଗକୁ ନଦୀ ସମୁ୍ଦ ଦ୍ର ମିଶିଛି। ହେଲା କି ତେଣୁ ସେ ଜାଗାରେ ଆପଣଙ୍କୁ ରାତି ଅଧରେ ଫ୍ୟାନ ବନ୍ଦ କରିଦବା ପାଇଁ ପଡୁଚି। ହେଲା।
ହୁଁ।
ମାନେ ଏଇ ଯୋଉ ଟିକେ ବର୍ଷା ହେଇଗଲା ମାନେ ସେଠି ଫ୍ୟାନ ଦରକାର୍ ପଡୁନି। ହେଲା କି ତେଣୁ ଆମେ ଟିକେ ହଁ ପହରେ ପହରେ ସମୁଦ୍ର କୂଳ ଜାଗାରେ ହେଲା ହଁ। ତେଣୁ ଉଁ ମାନେ ସେ ସବୁ ଜାଗାରେ ଉଁ ମାନେ ସେମାନଙ୍କୁ ରୋଗ ଭୋଗ ସେମିତି ବିଶେଷ ହେଇନି ଯେନ୍ତି ନେଚୁରାଲ ଜିନିଷଟା ରୋହୁଚନ୍ତି ନାଇଁ। ନେଚୁରାଲ୍ ଜିନଷ ଖାଉଚନ୍ତି ଆମ ଘରେ କିନ୍ତୁ ପିନିପ୍ ହଁ ପନିପରିବା ଚାଷ ହୁଏ। ସବୁ ପ୍ରକାର ଘର ମାନେ ଯେତିକି ଆମର ସବୁ ପ୍ରକାର ମାନେ ଉଁ ବାଇଗଣ କୁହନ୍ତୁ ଭେଣ୍ଡି କୁହନ୍ତୁ ପୋଇ କହନ୍ତୁ ଯେତିକି ଆମ ବାଡି ଘର ରହିିଚି ହଁ ସବୁ ଜିନିଷ ତିଏ ହେଲା ଦ-ଦ ଶଜାନ ଛୁଇଁ କୁହନ୍ତୁ ମାନେ ସବୁ ପ୍ରକାର। ସେ ପୁଣି ମାଛ କଣ ଆମର ପୋଖରୀ ଚାରିଟା ରହିଚି। ମିଠା ମାଛ ଗୋଟେ କରେ ରହିଲା। ଗୋଟରେ ହୋଉଚି ନଦୀ ମାଛ ହୋଉଚି ଯୋଉ ଉଁ ଆପଣଙ୍କର ଚିଙ୍ଗିଡି ଫିଙ୍ଗିଡି। ସବୁ ଲୋକ ମାନେ ମିଶିକି ଯୋଉ ନଦୀରେ ମାନେ ନଦୀ ସହିତ ମାନେ ଯୋଉା ଖା ମାନେ ହାଳ ନାଳ ଟାଇପ ଆସେ ସେଗୁଡା କନେକ୍ଟେଡ ରହିଚି ଆମ ଗଢିଆ ସହିତ। ତେଣୁ ସିଏ ବି ଗୋଟେ ରକ ରହିଲା ତ ଆମେ ମାଛ ଫାଚ କେବେ କିଣାଯାଏନି ହେଲା ଆହୁରି ନିର ହଁ କୁକୁଡା ବି ରୋହୁଥିଲା ଅଣ୍ଡା ବି ଦୋଉଥିଲା ଏବେ ଆଉ କୁକୁଡା ଫୁକୁଡ଼ା ରଖା ହୋଉନି। ସେ ସବୁ ରୋଗ ଫୋଗ ହୋଉଚି ମରିଯାଚନ୍ତି ଆଉ କୁକୁଡ଼ା ରଖା ହୋଉନି ତେଣୁ ନେଚୁରାଲ୍ ଜିନିଷ ସେଟା ଇଏ ହେଇଗଲା ହେଲେ ସେପଟେ ମାନେ ବୋହୁତ ଇଏ ଲାଗେ। ନ୍ତୁ ଆଉଁ ଯୋଉ ଗରମ କ କଥା କୋହୁନ ଏବେ ସବୁ ନୁହେଁ କି ଘର ବୋହୁତ ପରିମାଣରେ ହେଇଗଲା ବେଳକୁ ଚାରି ପଟେ ପବନ ହିଁ ପାସ୍ କରିପାରୁନି। ହେଲା କିନ୍ତୁ ଆପଣ ସମୁଦ୍ର ସାଇଡକୁ ଚାଲି ଯାଆନ୍ତୁ ସେଥିପାଇଁ ଏତେ ପବନ ଆପଣଙ୍କୁ ଥାଏ ମାନେ ଶୀ
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ। ହୁଁ ତାହଲେ ସ୍ ଆଉ ରୋଷ ଷେଇ କଣ ରାତିରେ ଖାଇବା?
ରାତିରେ ରୁଟି। ରାତିରେ ରୁଟି ଆଉ ଆପଣଙ୍କର ସେଠି ଖୋର୍ଦ୍ଧାରେ କଣ ଖାଇବା ଫେ ମାନେ ଆପଣଙ୍କ ଘରେ କଣ ଖାଇବା ପସନ୍ଦ?
ଖାଇବା ପସନ୍ଦ କରନ୍ତି? ଆମ ଘରେ ତ ଏମିତି ତ ଆଁମ୍ ରାତି ଆମର ତ ହେମତି ସବୁ କିଛି ଇ ଖାଇବାକୁ ମତେ ଭଲ ଲାଗେ ଏମିତି ସାଧା ହୋ
ଆମର ଯେମିତିକ ଏପଟେ ବାଲେଶ୍ୱର ତ ଏମିତି ମୁଢ଼ି ଜାଣିଛନ୍ତି। ବାଲେଶ୍ୱରୀଆଙ୍କର ମୁଢି ହୋଉଛି ଦୁର୍ବଳ। ମୁଢି ମାନ ନ୍ସ ମୁଡି ତରକାରୀ ମୁଡି କୌଣସି ବି ସକାଳେ ଆମେ ମୁଡି ଆଉ ଥଣ୍ଡା ହ ହୁଏ ଯଦି ରାତିରେ ବି ମୁଢି ଖାଇଦୋଉ ଆଉ ମୁଢି ଟା ଆମର ପ୍ରିୟ ଖାଦ୍ୟ। ତେଣୁ ମାନେ ମୁଁ ଭାତ ତ ରହିଲା ଗୋଟେ ମେନ୍ ଭାତ ରୋଟି ମୁଢି ତିନିଟା ଜିନ୍ସ ଆମର ମୁଖ୍ୟ ଜିନ୍ସ। ପଖାଳ ତ ବି ରୋହୁ
ଅହଁ।
ହୁଁ। ତାରଣୁ ସେମିତି ଆପଣଙ୍କର ମାନେ ସେପଟେ କଣ ବେଶୀ ମାନେ ଜଳଖିଆରେ କଣ ଖାଆନ୍ତି?
ନାଇଁ ଆମର ଜଳଖିଆରେ ଆମର ତ ଏପଟେ ସବୁ ମେନ କଥା ଦୋକାନରୁୁ ସବୁ ଜିନିଷ ଆସଛି ଭାରି ଜଳଖିଆ ଖାଇବା ପାଇଁ। ଉଁ ଯିଏ ଯାହା ଖାଇଲା ଆସିଲା କିନ୍ତୁ ଘରେ ଯେହେତୁ ଆମେ ଅଳ୍ପ ମଣିଷ ତ ଏଇ ପୁଅ କଣ କି ଆମର ସେ ଟିକେ ଖାଇବ ଇ ଇଟିଲି କୁ ଚଟଣୀ ସକାଳେ ଆଉ ଆମେ ଟିକେ ମୁଁ ସବୁଦିନେ ଜଳଖିଆ ଖାଇବାକୁ ଭଲ ପାଏନି ତେଲ ଜିନିଷ ଗୁଡାକ ମୋ ଟିକେ ମୋର ଟିକେ ରୁଟି ଚା ହେଲେ ସବୁଠୁ ବଡ କଥା ଖାଇବାରେ ହେଲା କିି? ଆଉ ଏମିତି ଆଁ ସବୁ ହଁ। ଆ ସନ୍ଧ୍ୟାରେ ଟିକେ ଚା ଟିକେ ଖାଲି ପିଇବି କିନ୍ତୁ ସକାଳେ ଟିକେ ଚା ରୁଟି ଦିଟା ହେଲେ ଆମର ହେଲା। ତାପରେ ହଁ ନଅଟା ଦଶଟା ବେଳେ ଟିକେ ଭୋକ ଲାଗିଲା ଦି ଗୋଟେ କଣ ଟିକେ ପାଟିରେ ପକେଇଲା ବାକୁ ଏମିତି ବିସ୍କୁଟ ଗୋଟେ ଖାଇଦେଲି କି କେତେବେଳେ କଣ ଥିବ ଟିକେ ଯଦି କଣ ଇଚ୍ଛା ଗୋଟେ ଗୁଲୁଲା ଛାଣି ଖାଇଦବାକୁ ଭଲ ଲାଗିବ ଗୋଟେ ସେମିତି ସବୁବେଳେ କିଛି ଖାଏ ନହେଲେ ଗୋଟେ ଫଳମୂଳ ଖାଇକି ରହିଯାଏ।
ହୁଁ।
ଆଉ ସିଏ ଟିକେ ଖାଇବାକୁ ସିଏ ତ କିଛି ଖାଇବନି ନା ଖାଲି କହିବ? ଆଉ ଜଳଖିଆରେ ମୋର ଇଟିଲି ମୁଁ ଖାଇବି ଛତୁଆ ଖାଇବନି କି ମାନେ କିଛି ଭଲ ଜିନିଷ ଦେଲେ ଖାଇବନି କିନ୍ତୁ ଖାଲି କହିବ ଯଦି ଇଟିଲି ଖାଇବି ଆଉ ଯୋଉଦିନ ଇଟିଲି ନ ଖାଇବ ଚୁଡା କଦଳୀ ମୁଁ ସେମିତିରେ ବି କ୍ଷୀର ପିଇବିନି ମୁଁ ତା ଦେହରେ କ୍ଷୀର ଫିର ସବୁ ପକେଇକିନା ନଡିଆ କ୍ଷୀର ସବୁ କଦଳୀ ଅମୃ କଣ କହିଲ? ହ୍ୟାଲୋ। କଣ କହିଲ? ଆମ ଘରେ ହ୍ୟାଲୋ। ହଁ ଘରେ ସେମିତି ଆଁ ଆ ସମସ୍ତେ ସବୁ ଖାଇବାକୁ ଭଲ ପାଆନ୍ତି ଆଉ। ହୁଁ ହୁଁ। ଆଉ।